ହାଲୋ
ହଁ କଣ କରୁଛ ହାଲୋ
କଣ କରୁଥିଲ ହଁ ହାଲୋ
ହଁ ହ ହ ହଁ ହଁ
ହାଲୋ
ନା ମୁଁ କି ଛି ନି ଏମତି ଖାଇକି ବସିଛି ନା କି କିଛି ନାଇ ଏମିତି ଖାଇକି ବସିଛି ହଁ
ହୁଁ ହଁ କଣ ଖାଇଲ ଆଜି
ମୁଁ ଖାଏ ମୁଁ ଖାଇଲି ଫ୍ରାଇଡ୍ ରାଇସ୍ ଆଉ ଦହି ଆଉ ଜହ୍ନିଆ ଆଳୁ ଭଜା ଆମ୍ବ ଆଉ ତମେ କଣ କରୁଛ
ନାଇଁ ମୁଁ ବି ଏମିତି ଖାଇକରି ବୁଲୁଥିଲି ପେଟ ବାହାରିଗଲା ତ
ଓହୋ ହୋ ଆଉ ଚାଲୁଥିଲ ଖାଇକି ଚାଲୁଛ ନା କଣ
ହଁ ମୁଁ ତାହେଲେ ଆଜି ତମେ ଫ୍ରାଇଡ୍ ରାଇସ୍ ଖାଇଥିଲ ନାଇଁ କି
ହଁ ହଁ
ଆଉ ହଁ ମତେ ତ ବେଶୀ ପସନ୍ଦ ପନିର ପକେଇଥିଲା ନା ନାଇଁ
ହଁ ପନିର ପକେଇଥିଲି ପନିର ଭେଜିଟେବଲ ପନି ପରରିବା ଯାହା ଫୁଲକୋବି ଆଉ ଟମାଟୋ ଗାଜର ଏହି ସବୁ ପକେଇଥିଲି ପିଆଜ ଜା
ହଁ ଆଉ କେମିତି କରିଲ ଟିକେ କହୁନ ମୁଁ ମୁ ତ ଜାଣିନି ଏହା ବିଷୟରେ କେମିତି ହଉଛି।
ହଁ ଏଇଟା ବନେଇବା ଅତି ଅତି ଅତି ସହଜ ସବୁ ପରିବା ଛୋଟ ଛୋଟ ସାଇଜ କରିକି କାଟିଦବ ଆଉ, ଓ ଆ ତାକ, କଉ ହଁ ଆଉ ଭାତ ତ, ଅ ଅମ ହ କଣ ଯେ ଭାତ ଯେମିତି ରୋଷେଇ ହୁଏ ସେମତି ରୋଷେଇ କର କିନ୍ତୁ ପୁରା ଅଧିକ ସିଝେଇ ଦେବନି ନହେଲେ ଉମ ହେଁ ଜ କଣ ଖାଇବ ସେ,
ବେଶୀ ଭାତ ଯା ଗୁଣ୍ଡ ଯିବ ନାଇଁ, ଓହୋ,
ହଁ ସେ ରେ ଛୋଟ ଛୋଟ କରିକି କାଟିକି ତାକୁ ତେଲରେ ଫ୍ରାଏ କରିବ ଆଉ ସେଇଠି ଟିକେ ଲୁଣ ଆଉ ଗୋଲମରିଚୁଣ୍ଡ ଗୁଣ୍ଡ ପକେଇବ ପକେଇବ
ତେଲରେ ଭାଜି ଦେେଲେ ହବନି କି ପନିପରିବାକୁ
ହଁ ତେଲରେ ହିଁ ଭଜା ହବ
ଓହୋ ମାନେ ନ ଛାଣିଲେ ବି ହବ ତାହେଲେ ନା
ନାଇଁ ଛାଣିବୁ ମୁଁ ଛାଣେନି ଛାଣେ ଆଣଲେ ବେଶୀ ତେଲ ଲାଗେ ନାେ ଦେହ ପାଇଁ ଖରାପ ବେଶୀ ତେଲ ଖାଇବା ସେଟାଇ ମୁଁ ଅଳ୍ପ ତେଲରେ ହିଁ ସବୁ କହିବା ଭଜା ପ ଭାଜିଦିଏ ଆଉ ସେଇଠି ମୁେଇ ପକେଇଦିଏ ଭାତ ଭାତ ରୋଷେଇ କରିଥିଲ ଯୋଉଟା ସେ ଭାତ ଆଉ ଉପରେ ଟିକେ ଲୁଣ ଆଉ ମରିଚ ଗୁଣ୍ଡ ଆଉ କିଛି ପକାଏନି ହ
ହଁ ନାଇଁ ମୁଁ କହୁ ତେଲ ରେ ଛାଣିକି ଖାଲି କଣ ନା କ କଲେଷ୍ଟ୍ରୋଲ କଲ୍ଲେେଶଵରଲ ହେଇଯାାଉ ନକି
ହଁ ସେଟା ପ ଦେହ ଖରାପ ହେଇଯାଉଛି ବେଶୀ ଦେଥିଲା ହଁ ମୁଁ ଘରେ ରୋଷେଇ କଲେ ସବୁବେଳେ କ କମ ଦେ ଲ ହିଁ ହଁ ହଁ ହଁ ପରା ଏବେ ସମସ୍ତଙ୍କୁ ତ କଲେଷ୍ଟ୍ରଲ ହେଇଯିବ ଆଉ ପରା ସବୁ ତ ଠିକ୍ ତେଲ ଆସୁନି ସବୁ ମିଶାାମଶି ହେଇଥାଉଛି ସବୁ କଣ କଣ ସବୁ ତେଲ ଆସୁଛି ସେଥିପାଇଁ ସମସ୍ତଙ୍କ ଦେହ ଖରାପ ହେଇଯାଉଛି ଆଉ।
ହେଲେ ତମେ ଆଉ ସେ ଯେ ପଲଉ । ମୁଁ ଖାଇଥିଲି ଭାତ ଆଉ
ହ ହଁ ହଁ ହଁ ଆଉ ଆଉ କିଛି ଖାନ ଭାତ ଆଳୁ ସି ଯାଏ
ସେଥିାଇଁ ମୁ ଆଜି ଏଇଟା ଖାଇଦେଲେ ଆଉ ଆଜି ସାଧା ଖାଇଥିଲି ଆଉ ଆଉ ତମେ ପଲ ସହିତ ତ କିଛି ଚିଲି ଆଇଟମ କରିନଥିଲ କି?
ନା ଆଜି ତ ମୁଁ କରିରେନି କିନ୍ତୁ ଚିଲି ଆଇଟମ କରେ
ହଁ। ନାଇଁ ପଲଉ ସହିତ ଟିକେ ଚିଲି ଆଉ ନହେଲେ ଦହି ର- କଣ ବି ଲେଲେ ଦହି ବେ କୌଣସି ଖାଦ୍ୟ ଭଲ ଲାଗିବ।
ରାଇଟ ହଁ ରାଇତା କହିଲେ ଭଲ ଲାଗିବ ଯେ ମୁଁ କରିନଥିଲି ଆଜି ଖାଲି ଦହି ଆଣିପାରିଲି ଖାଇଦବୁ କଣ
ହଁ ହଁ। ପାଠଘରେ ଯାଗାଇଥିଲ କି?
ହଁ ମୁଁ ପାଠାଗାର ଯାଇଛି। ତମେ କଣ ପାଇଁ ଆସିନ ଆଜି? ହ
ଆଜି ମୁଁ କଇ ମୋର ସେ ଦେହ ଟିକେ ଭଲ ନାହିଁ ତ ସେଇଥିପାଇଁ ଆକା ମା ଆସିଛନ୍ତି।
ଓହୋ ହ ହଁ ଦେହ ଭଲ ହେଲେ ଆସିବ ଦେହ ଭଲ ହେଲେ ଆସିବ ଆଉ
ହଁ ଅ ଆଉ ର ଯ ତ ସରିଗଲେ ଛୁଟି ସଲେହୁ ପାଠ ପଢ ଷ୍ଟାର୍ଟ ହବ ଆଉ
ହଁ ପାଠ ତ ପଢିବାକୁ ପଡିବ ଯାହଲେ
ସେଇଟାପ ସେଇଟାକା ବହୁତ
ହଁ ଏବେ ଯାଇକି ହଁ ର ଯାଇକି ରଥଯାତ୍ରା ଥିକ ଆ ରଥରେ ଟିକେ ଥୁଛି ଆଉ କିଛି ଛୁଟି ନାହିଁ। ଏବେ
ହଁ ରଥ ଯାତ୍ରା ବୁଲି ଯିବ ତାହେଲେ କହୁଥିଲ।
ହଁ ଯିବୁ ଯିବା ଆଉ ସୁବିଧା ହବ ଯଦି ଯିବା କେତେବେଳେ କଣ ହବ ତ ଜଣା ହଁ ଯିବା ସୁବିଧାଥି ସୁବିଧା ଥିବ ଯଦି ଯିବା। କେତେବେଳେ ତ କଣ ହଉଛି ଜଣା ପଡୁନି ଭ ଭଲରେ- ହଁ କିନ୍ତୁ ରଥଯାତ୍ରାରେ ତ ବର୍ଷା ହବ ହିଁ ଆଉ ସବୁଥର ବର୍ଷା ହୁଏ ନା ରଥଯାତ୍ରା-
ହ
ହ
ହୁଁ ଆଉ ସମସ୍ତେ ଆସିବେ ତମ ସାଙ୍ଗମାନେ- ପାଠାଗାରକୁ ନା କିଏ ଆସିନ୍ତି-
ହଁ କେତେ ଜଣ ଆସିଛନ୍ତି ଆଉ ଆଉ କେତେ ଜଣଙ୍କର ଆସିନାହାନ୍ତି ତାଙ୍କର ଏବେ ସବୁ ଆର ଆଇ ଏାମ ଚାଲିଥିଲା ତ ତାଙ୍କର ଆର ଆଇ ଏାମ ସରିଛି ସେଥିପାଇଁ ସେ ମାନେ ଆସିନାହାନ୍ତି-
ହଁ ଆଇ ପରୀକ୍ଷା ସରିଗଲେ କି ଯାହା ହେଲେ ବିଷାମ କରିବା ପାଇଁ ରହିଯାଉଛନ୍ତି ଘରେ ଆଉ।